ହେଲୋ ସାର୍ ନମସ୍କାର ସାର୍ ନମସ୍କାର।
ନମସ୍କାର ହୁଁ ହଁ।
ଆଉ କଣ ଖବର?
ନା କଣ ଖବର।
ଆଜି ତ ବର୍ଷା ଫର୍ଷା ଏତେଟା ଆଉ ନାହିଁ ଆଉ ନା ଆପଣଙ୍କ ଆଡେ ହଉଛି?
ନା ବର୍ଷା ସକାଳୁ ଛାଡିଯାଇଛି, ମଝିରେ ମଝିରେ କୁଣ୍ଡା ଝଡା ବର୍ଷା ହଉଥିଲା ଏବେ ନାହିଁ।
ଆଚ୍ଛା ଆଛା ନା ଆମ ଆଡେ ପୁରା ଛାଡି ଯାଇଛି ବର୍ଷା ଫର୍ଷା ଆଉ ଭୋଜି ନାହିଁ ଆଉ ପାଗଟା ବି ଆଜି ଭଲ।
ହୁଁ ହୁଁ। ଭାତ, ଡାଲି, ଆଳୁ ଭ ତରକାରୀ ଆଉ
ହଁ
ହ୍ୟାଲୋ।
ଉ ତରକାରୀ ହ୍ୟାଲୋ
ଆଳୁ, ବାଇଗଣ ତରକାରୀ।
ଆଚ୍ଛା ମୁଁ କହଲି ଆଜି ପୁରା ସାଧାରେ ପଳେଇଛି।
ହଁ।
ହୁଁ ନା ବହୁତ ଲୋକ ରବିବାର ଖାଆନ୍ତିନି ଯେ ଆପଣ ସେଇଥିପାଇଁ ବନ୍ଦ କରିଛନ୍ତି ନା ଆଉ କିଛି ଅଛି ରିଜିନ?
ନା ଆଜି ଆଉ ଯାଇନୁ ଆଣିବୁ ଆଉ।
ଆଚ୍ଛା ଆଚ୍ଛା।
ଓଃ ହୋ ଆମର ବି ସେଇଭଳିଆ ଆଜି ସବୁ। ଏଇ ସନ୍ଧ୍ୟା ବେଳେ ଟିକେ ଏଇ ପାଞ୍ଚଟା ବେଳକୁ ଯାଇଥିଲି ବାହାରକୁ। ଏଇ ପରିବା ପତ୍ର ହାଟ ଫାଟ ଟିକେ କରାଗଲା। ହୁଁ ରବିବାରିଆ ଟିକେ ହାଟ ଫାଟ କରେ ଟିକେ ଫ୍ରେଶ ପରିବା ଟିକେ ଆମର କିଣାାଯାଏ।
ହୁଁ।
ଆଉ ଟିକେ କିଣା ହେଲା ଆଉ ଟିକେ ବାହାରୁ ଟିକେ ଜଳଖିଆ ଫଳଖିଆ ଆଣି ଖାଇ ଚା ଫା ପି ଟିକେ ଇଏ ହବା କଥା ଆଉ ବର୍ଷା ଦିନେ ଟିକେ ମାନ୍ଦାଳିଆ ଲାଗେ ଲାଗିବ ଆଉ।
ହୁଁ।
ନାହିଁ ଏଇ ପରଦିନ ଆଡ଼କୁ ପାଗ ଖୋଲିଯିବ ଯେ
ହଁ ନ ଖୋଲିଲେ ଆଉ ହବନି ତଥାପି ଆଜି ଯେତିକି ଟିକେ ହାଲକା ହେଇଥିଲା ବର୍ଷା ତ ନଥିଲା। କିନ୍ତୁ ଟିକେ ଯୋଉ ହାଲକା ହେଇଥିଲା ଆଜି ଟିକେ ବହୁତ କି ସଫା ସୁଫି ହେଇକି ଟିକେ ଶୁଖି ଶାଖି ବି ଯାଇଛି। ତିନ ଦି ତିନି ଦିନ ହେଇଗଲାଣି ପୁରା ସେଇ ଓଦା ଓଦା ଓଦା ଯେ। ଘର ଦ୍ୱାର ବି ଅବସ୍ଥା ଖରାପ ହେଇଗଲାଣି ଶୁଖେଇ ଶୁଖେଇକା।
ବିଛଣା ଏପର୍ଯ୍ୟନ୍ତ ଓଦା ଓଦା ଅଛି ଆଉ।
ହଁ ପରା ଖାଲି ଉଷୁମଳିଆ ଗନ୍ଧ ସେଇଭଳିଆ ଇଏ ରହୁଛି। ଆଉ ସେଥିପାଇଁକା ଉଁ ଆଉ ଆଜି ଆଉ ସନ୍ଧ୍ୟାବେଳ କୁଆଡ଼େ ଆଉ ବାହାରକୁ ଯାଇନାହାନ୍ତି।
ନାଁ ଯାଇନି ଯିବି ଆଉ।
ହୁଁ। ରବିବାରିଆ କୁଆଡ଼େ ସେମତି ସନ୍ଧ୍ୟାବେଳେ କୁଆଡ଼େ ମାନେ ବୁଲାବୁଲି ନା ଏମିତି ଘରେ ଟିକେ କେତେବେଳେ କେମିତି କୁଆଡ଼େ ଯାଆନ୍ତି?
ବର୍ଷା ହଉଛି ବୋଲି କୁଆଡ଼େ ଜାଇନୁ ବର୍ଷା ନହଉଥିଲେ ଟିକେ ବୁଲାବୁଲି କରିକି ମଣିଷ ଆସେ ଆଉ।
ଆଚ୍ଛା ଆଚ୍ଛା। ହଁ ଟିକେ ସାଙ୍ଗମାନଙ୍କ ସହିତ ସନ୍ଧ୍ୟାବେଳିଆ ଟିକେ ଖଟି ଫଟି ଟିକେ କରିଦେଲେ ଗଲା ଆଉ।
ହୁଁ।
ହୁଁ। ଆମର ବି ଆଜି ଟିକେ ବର୍ଷା ପାଇଁ କୁଆଡ଼େ ବାହାରକୁ ଯାଇ ହେଇନଥିଲା ଆଇଁଷ ଫାଇଁସ ବି ଆଜି ହେଇନି ସାଧାରେ ଆଜି ଚଳିଗଲା। ଏ ସକାଳୁ ଟିକେ ହାଲକା ହାଲକା ହଉଥିଲା ଆ ତାପରେ ଶୋଇ ପଡ଼ିଲି ଟିକେ ଛୁଟି ଥିଲା ଶୋଇ ପଡ଼ିଲି ଆଜି ଉଠିଲା ବେଳକୁ ବହୁତ ଡେରି ହେଲାଣି।
ହୁଁ।
ହଁ ସେଥିପାଇଁକା ଆଉ କିଛି ଆଣିବାକୁ ଗଲୁନୁ କହିଲେ ଏମିତିରେ ଆଉ
ଉଁ ହୁଁ।
ହୁଁ।
ପାଣି ପଚର ପଚର ଯୁଆଡ଼େ ଯିବ କା
ଯୁଆଡ଼େ ଯିବ କାଦୁଅ ଛିଟା ପ୍ରାୟେ ପୁରା ହାଟକୁ ଯାଇଥିଲୁ ଟିକେ ପରିବା ପତ୍ର ଆଣିବା ପାଇଁ। ସେଠି ସେମିତି କାଦୁଅ ଚିଟା ଯେ ଖାଲି ଗୋଡ଼ ଟେକି ଟେକିକା ଟେକି ଟେକିକା ଚାପି ଚାପିକା ଯିବାକୁ ପଡୁଛି। ଆ ହାଟର ତ ଆଉ ଆଜିକାଲି ତ ସେଭଳିଆ ଆଉ ଏତେ ଫ୍ରେଶ ପରିବା ମିଳୁନି। ବାଇଗଣ ଟେ ଯେ ଖୋଜି ଖୋଜି ଖୋଜି ଖୋଜିିକା ଭଲ ବାଇଗଣଟିଏ ଗୋଟେ ଜାଗାରେ ପାଇଲି ସିଏ ବି କାହିଁ ଭଲ ଭଳିଆ ମତେ ଲାଗୁ ନଥିଲା କାଲି ଟିକେ ଆଣିବା କ ଥା, ଆଉ ଉଁ ସବୁ ତ ସେଇଭଳିଆ। ଏଇ ବର୍ଷା ଚପର ଚପର ହାଟକୁ ଯିବାକୁ ଅପରିଷ୍କାର ଲାଗୁଛି କିନ୍ତୁ ଟିକେ ହାଟରେ ଟିକେ ମିଳିଯାଏ ଟିକେ ଫ୍ରେସ୍। ପରିବା ବୋଲି ଟିକେ ଯିବା କଥା।
ଆଉ ମାସ ପରେ ତ ମିଳିବନି ପରିବା ପତ୍ର ଅଧିକା ରେଟ୍ ହବ‌।
ହଁ ଆଉ ପରିବା ଆଉ ମାସେ ପରେ ପ୍ରବଳ ରେଟ୍ ହୋଇଯିବ ତଥାପି ଏବେ ବି ସେମିତି ରେଟ୍ ଅଛି। ଏମିତି ନୁହେଁ ଯେ ରେଟ୍।
ପାଣି ପଶିଲା ମାନେ ପଚିବ ପଚିଲା ମାନେ ରେଟ୍‌ ବଢିବ।
ବଢିବ ଏବେ ବି ସେମିତି ରେଟ୍ ଅଛି। ସବୁ ତ ଷାଠିଏ ସତୁରିୀ। ପଚାଶ ତଳକୁ ପରିବା ସେମିତି କିଛି ନାହିଁ।
ହୁଁ।
ଷାଠିଏ, ସତୁରି, ପଚାଶେ ଏଇଭଳିଆ ସବୁ ଚାଲିଛି। ଭାତ ଡାଲି ଆଳୁ ଖାଲି ଖାଇଦବା କଥା ଆଉ। ଏଇ ଭଳିଆ ଆଉ ହୁଁ। କାଲି ପୁଣି ସୋମବାର କାଲି ଠାରୁ ୱାକିଂ ଡେ ଆରମ୍ଭ ଆଉ କଣ।
ହୁଁ।
ସକାଳୁ ଉଠି ଟିକେ ମନ୍ଦିର ଫନ୍ଦିର ଟିକେ ଯିବାକୁ ପଡିବ ଆଉ ସୋମବାରିଆ ମନ୍ଦିର ଫନ୍ଦିର ଯାଆନ୍ତି ନା ଏମିତି ନାଇଁ। ସେମିତି କିଛି ନ ପ୍ଲାନିଂ ନା କେତେବେଳେ କେମିତି ଯାଆନ୍ତି। ଯାଆନ୍ତି ସବୁ ସୋମବାର ବହୁତ ଲୋକ ସୋମବାର ଯାଆନ୍ତି ମନ୍ଦିର ସୋମବାର ଟିକେ। ବହୁତ ଲୋକ ଟିକେ ଠାକୁର ମନ୍ଦିର ଯାଇକି ପୂଜା ପୂଜି ବି କରନ୍ତି।
ହୁଁ।
ହୁଁ ଉଁ। ପୂଜା ପାଠ ସବୁ ଆପଣ ମନ୍ଦିର ଫନ୍ଦିର ଯିବାକୁ ଭଲ ପାଆନ୍ତି ନା ନାଇଁ ଏମତି ପୂଜା ପାଠ ନା ଏମତି ଟିକେ ଅକେଜନାଲି‌।
ହଁ ହଁ ହଁ ମନ୍ଦିର ଯାଏ ନା।
ଯାଆନ୍ତି।
ହୁଁ।
ଉଁ। ଏଇଭଳିଆ କଥା ଆଉ ଆଜି ଟିକେ ଯାହା ହଉ ପାଗ ଟା ଟିକେ ଆଜି। ଦେଇ ଦେଇଚି ଗୋଟେ ପ୍ରକାରର।
ହୁଁ।
ଆଜି ପାଗ ଟା ଟିକେ ଯାହା ଦେଇଛି ଯାହା ଲାଗୁଛି କାଲି ଆଡକୁ ବୋଧେ ହୁଏତ ଟିକେ ଖୋଲିବ। କିନ୍ତୁ ରାତିଟା ଉପରେ ଗ୍ୟାରେଣ୍ଟି ନାହିଁ କହିହଉନି ରାତି। ରାତିଟାରେ ଯଦି ହେଇଯାଇ ପାରେ ବର୍ଷା ହୁଁ। ଆଉ ଲାଇନ ଫାଇନ୍ ବି ତ ଯାଇନାହିଁ ଗୋଟେ ଏରିଆ।
ଏ ଫଲଟ୍ ଆଉ ହବନି ଏବେ କମିଯିବ ନା।
ହୁଁ ନା ଗୋଟେ ବର୍ଷା ଯୋଉ କଣ୍ଟିନିଅସିଲ ଯୋଉ ହେଲା। ସେଥିପାଇଁ ଗୋଟେ ପଳେଇଗଲା ନହେଲେ ସେମିତି ଲାଇନ ଫାଇନ ଏତେ ଯାଏନା‌।
ହୁଁ।
ହୁଁ ପଳେଇବି ଏ ଭିତରେ ଆଉ।
ହୁଁ।
ଭିତରେ ଖାଲି ରହିବା କଥା ବର୍ଷା ଦିନ ଟା ଭାରି କଚରା। ମତେ ଭାରି ବିରକ୍ତି ପଚର ପଚର ପଚରପଚର ହବ ଯେ। ଯୁଆଡେ ପଶିଲେ ଖାଲି ଉଷୁମୁଳିଆ ଗନ୍ଧ। ଆଉ ବେଶୀ ମାନ୍ଦାଳିଆ ବି ଲାଗେ ବହୁତ। ଲାଗୁଥିବ। ହଁ ବୋରିଙ୍ଗ ବୋରିଙ୍ଗ ଲାଗିବ ମାନ୍ଦା ମାନ୍ଦା ଲାଗିବ କାଇଁ ନା କୁଆଡେ ଯାଇ ଆସି ହବନି ଘରଟା ଭିତରେ ପଶିକି ରହିଲେ। ସେଇଭଳିଆ ଲାଗିବ ଆଉ କଣ।
ହୁଁ।
ହୁଁ ଆଉ ଶୀତ ଦିନେ ଖାଲି। ଘୋଡେଇ ଘାଡେଇ ହେଇକି ବସିବାକୁ ଭଲ ଲାଗେ ଖରା ଦିନ ଟା ଗରମ ହଉ ପଛେ। କିନ୍ତୁ ଟିକେ ଭଲ ଲାଗେ। ଗରମ ହେଲେ ବି ଟିକେ ଚଳନୀୟ।
ହୁଁ।
ଚାରି ଛଥର ପାଣି ରେ ଟିକେ ବରଂ ଧୁଆ ଧୁଇ ହେଇପଡୁଥିବେ ଭଲ ଲାଗୁଥିବ।
ହୁଁ
ଉଁ ଆଉ ଅତ୍ୟଧିକ ଗରମ ହେଲେ ସିଏ ବି କଷ୍ଟ।
ହୁଁ ହୁଁ।
ହୁଁ ଆଉ ରାତିରେ ଖାଇବା ପ୍ରୋଗ୍ରାମ୍ କଣ?
କଣ ଗୋଟେ ଏଇ ସାଧା ରୁଟି ଫୁଟି ହବ ଆଉ।
ସାଧା ଆଉ ରାତିରେ ଆଉ କିଏ ଆଉ ଆଇଁଷ କରିକି ଖାଉଛି? ସାଧା କରିକି ଖାଇଦବା କଥା ଆଉ। ଆମର ବି ସେଇ ରାତିରେ ଆଜି ଟିକେ ପିଠା ଟିକେ କଣ ଟିକେ ପରଟା ଟିକେ କରିବା ଆଉ ଟିକେ କଣ ଟିକେ ସନ୍ତୁଳା ଫନ୍ତୁଳା ଟିକେ ଆଜି କରିଦବା ଆଉ ହୁଁ ହୁଁ।
ହୁଁ।
ସନ୍ତୁଳା ଫନ୍ତୁଳା ଟିକେ କରିଦେଲେ ସେ ଖାଇବା ଟିକେ ଆରାମ୍। ହୁଁ ମୋର ଟିକେ ପରଟା ହେଲେ ଟିକେ ଭଲ।
ହୁଁ ହୁଁ ହୁଁ।
ଆପଣ ଖାଇବାରେ କଣ ପସନ୍ଦ କରନ୍ତି କଣ ପରଟା ରୁଟି ଫୁଟି ଏଗୁଡା ସବୁ କଣ ପସନ୍ଦ କରନ୍ତି?
ମୁଁ ରୁଟି ଆଦୌ ପସନ୍ଦ କରେନି।
ଆଚ୍ଛା ଆଚ୍ଛା।
ମୁଁ ଭାତ ହିଁ ପସନ୍ଦ କରେ।
ଭାତ ମାନେ ଦିନରେ ଭାତ ରାତିରେ ଭାତ ନାଇଁ କି? ଓ ଆପଣ ଗୋଟେ ଖାଲି ଭାତ ଖାଇବା ଟା ପ୍ରିୟ ହେଇଯାଇଛି ବୋଧେ ଆଉ। ହୁଁ ଆପଣଙ୍କର ସବୁ ଟିକେ ଭାତ ବେଶୀ ଖାଆନ୍ତି ବୋଧେ?
ହୁଁ।
ସେଥିପାଇଁ ଆଉ।
ହୁଁ ହୁଁ।
ହଁ ବହୁତ ଲୋକ ରାତିରେ ଭାତ ଖାଇବାକୁ ବି ଭଲ ପାଆନ୍ତି।
ହୁଁ ହୁଁ।
ହୁଁ ବହୁତ ଲୋକ ଦେଖିଛି ରାତିରେ ଟିକେ କୁହନ୍ତି ଆ ମୁଁ ଟିକେ ଭାତ ଟା ଖାଇଦେଲେ ମାନେ ଆଉ ବହୁତ ଲୋକ କହନ୍ତି ରାତିରେ ଆମେ ରୁଟି ଖାଇଲେ ଆମ ପେଟ ପୁରେନି।
ହୁଁ।
ହଁ ଅକେଜନାଲି ଖାଇବେ। ନହେଲେ ନାଇଁ ହଁ ଆମର ଟିକେ ରାତିରେ ମୋର ଟିକେ ରା ରେ ରୁଟି ହଉ ପରଟା ହଉ ଏ ସବୁ ଟିକେ ଭାତ ଟିକେ ଖାଇଲେ ଟିକେ କଣ କହିଲ ମତେ ଟିକେ ନିଦ ହବନି କିନ୍ତୁ ନନ ଭେଜ୍ ବାର ରେ ଭାତ ଫାତ ଖାଇଦେଲେ ନନଭେଜ୍ ବାର ଟିକେ ଭାତ ରେ ଖାଇବାକୁ ପଡେ କାଇଁ ନା ନନଭେଜ୍ ରେ ରୁ ରୁଟି ଟା ଭଲ ଲାଗେନି।
ହୁଁ।
ହୁଁ ନନଭେଜ୍ ରେ ଭାତ ଭାତ ଟା ଟିକେ ଖାଇଲେ ଭଲ ଲାଗେ।
ହୁଁ।
ହୁଁ ଚିକେନ୍ ମଟନ୍ ଭିତରୁ କଣ ଭଲ ପାଆନ୍ତି?
ହୁଁ ସବୁ।
ସବୁ ଭଲ
ହୁଁ।
ପାଆନ୍ତି ଭାତ ଖାଆନ୍ତି ନା
ହୁଁ। ହୁଁ ହୁଁ।
ଅଁ ହଁ। ନାଇଁ ବଡ କଙ୍କଡା ଏ ଯଉ ଛୋଟ କଙ୍କଡା ଆଗ ସବୁ ଗାଁ ଗଣ୍ଡରେ ମିଳେ ଛୋଟ ଛୋଟ କଙ୍କଡା ଖାଇଛନ୍ତି କେବେ ଛୋଟ ଛୋଟ କଙ୍କଡା। ସିଏ ଆଉ ତ ଏବେ କାହିଁ ମିଳୁନହିଁ ସେ ଛୋଟ କଙ୍କଡା ଏତେଟା।
ହୁଁ।
ଆଉ ଯାହା ହଇ ମାଛ ଫାଛ ଏଇ ଭିତରେ ଟିକେ ଆଉ।
ହୁଁ।
ହୁଁ। ତେବେ ଆପଣଙ୍କ ଆଡେ ପାଗ କେମିତି କରିଚି?
ଭଲ ଅଛି।
ଭଲ ଅଛି ପାଗ?
ହୁଁ।
ଉୁଁ ହ ଆମର ବି ଏଠି ପାଗ ଟା ଭଲ କରିଚି। ଏ ରାତିଟା ଉପରେ ଗ୍ୟାରେଣ୍ଟି ନାହିଁ ଯ ଦି ରାତି କି ବର୍ଷା ଫଷା ହେଇକି କାଟି କୁଟି ଦବା କରିବ।
ହୁଁ।
ହୁଁ ରାତିଟା ଉପରେ ଗ୍ୟାରେଣ୍ଟି ନହିଁ। ଦେଖାଯାଉ କଣ ହଉଚି ଆଉ।
ହୁଁ।
ହୁଁ। ଯଦି ନହେଲା ତାହେନେ କାଲି ଆଡେକୁ ଟିକେ ଲାଗୁଚି କାଲି ନହେଲେ ବି ପହରଦିନ ଟିକେ ଖରା ହବ। ହଁ ପାଗ ଦେଖି ଜାଣିବା କଥା।
ହୁଁ।